ଜୟ ଜଗନ୍ନାଥ ବନ୍ଧୁ। ବନ୍ଧୁ କେମିତି ଅଛନ୍ତି ବୋହୁତ ଦିନ ହେଲା ପରେ କଥାବାର୍ତ୍ତା।
ହଁ ଭଲ ଅଛୁ ତମେ କେମିତି ଅଛ ତମ ଦେହ ପା କେମିତି ଅଛି ତମ ଘରେ ସବୁ ଲୋକ କେମିତି ଅଛନ୍ତି। ନ୍ତି ଘର ଲୋକ ସବୁ ବୋଉ ବାପା ଏମିତି ଅଛନ୍ତି।
ଆ ସବୁ ଠିକ ଅଛନ୍ତି ବନ୍ଧୁ।
ୟା ଦେହପା ସମସ୍ତଙ୍କର ଭଲ ଅଛି।
ଆଜ୍ଞା ଆଜ୍ଞା ହଁତ ଭଲ ଅଛି ଖାଲି ମୋର ଟିକେ ଦେହ ଟିକେ ଖରାପ ଅଛି। ପେଟଟା ଟିକେ ଗଡ଼ବଡ଼ ହେଇଯାଇଚି।
ଆଜ୍ଞା।
ଆଜ୍ଞା।
ବନ୍ଧୁ ଯୋଉ ତାମ ତମ ଭାଇ ଯିଏ ଥିଲେ ଜଣେ ଚିନ୍ମୟ ବେଲି ସିଏ ଏବେ କୋଉଠି। କଣ କରୁଛନ୍ତି ତାଙ୍କର ଚାକିରି ହେଇଗଲା ସୁଣିଥିଲି କଣ ହେଇଛି।
ହଁ ସେ କାଲି ଚାକିରି ତାଙ୍କ ହେଇଗଲା ମଦ ଦୋକାନ ରେ ସେ କାଲି ପାଣି କୋଇଲି ପଳେଲେଣି।
ଆଜ୍ଞା ଯାଇନଥିଲା କୁଆଡେ। ଆଜ୍ଞା। ଆଉ ଆପ ବାପା ବାପା ବୋଉ ସବୁ ଘରେ କଣ କରୁଥିଲେ ଆଉ କଣ ଖାଇଥିଲେ ସବୁ ଖବର କୁହନ୍ତୁ।
ଖାଇଥିଲି ଭାତ ଡାଲି ଡାଲମା ଭାତ ଡାଲମା ଆଳୁ ଭର୍ତ୍ତା ଶାଗ ଭଜା ଆମ୍ବ ଖିଆ ହେଇଥିଲା।
ଆଜ୍ଞା ଆଜ୍ଞା ଆପଣ ଟିକେ ସ୍ପିଡ କହୁଛନ୍ତି କି ଭଏସ ଟା ଟିକେ ଶୁଭୁନି ତ ବାପା ଏବେ କଣ କରୁଛନ୍ତି।
ବାପା ଏବେ ତ ଆମର ଫସଲ ଫସଲ ହବ ଧାନ ଲାଗିବ ରୁଆପତା ହବ ଏବେ କିଛି ହେଇନି ଚାଲିଛି ଆଉ।
ଆଜ୍ଞା ଆଜ୍ଞା। ଆମେ ଚଣ୍ଡିକଲ ଜାଣିଛ ଚଣ୍ଡିକଲ ଠାରୁ ଡୁବରି ରାସ୍ତାରେ ଯିବାରେ ମହାବିନାୟକ ଅଛି। ମନ୍ଦିର ଏଇ ତା ପାଖରୁ ଆଉ ଗୋଟେ କିଲୋମିଟର ଆମେ ପେଟ୍ରୋଲ ପମ୍ପ ରେ ଚାକିରି କରିଚୁ। ସେ ପେଟ୍ରୋଲ ପମ୍ପ ରେ ରୋହୁଚନ୍ତି। ଆଜ୍ଞା। ପାଞ୍ଚ ବର୍ଷ ହେଲାଣି ସେଟ କହିଲେ ଏନା ବୋହୁତ ଟାଇମ ଲାଗିବ ଯେତେବେଳେ ଫାଷ୍ଟ ଫାଷ୍ଟ ମୁଁ ଡିୟୁଟିରେରେ ହୁଁ ଚାକିରି କଲି ବୁଝିଲେ ମୋ ଗାଁ ପିଲା ସବୁ ଥିଲେ ସେଟି ବୁଝିଲେ ଏଠୁ ମୁଁ ଚାକେ ଯେତେବେଳେ ତାପରେ ଗାଁ କଥା ତମ ଜାଣିନ ସବୁଳେ ଝଗଡା ଯୋତି ହେଲା ବୁଝିଲେ ମତେ ଟିକେ କେହି ଭଲ ପାଇଲେନି ତାପରେ ମୁଁ ନୂଆ ପିଲା ମୁଁ କଣ ଡୁଟି ଠିକ ସେ କରିଚି କି ବୁଝିଲେ ତାପରେ ଅସୁବିଧା ଟିକେ ହେଲା ତାପରେ ମୋର ଯିବା ଆସିବା ପାଇଁକା ମୋ ପାଖରେ ଗାଡି ବି ନଥିଲା ବୁଝିଲେ ତାପରେ ସବୁଦିନ ସାଇକେଲ ରେ ଯିବା ଆସିବା କଲି ଆଠ ଘଟା ଯିବି ଜୀବନ ବିକେଳେ ସାଇକେଲ ଚାଲିଚଛି ପୁଣି ଆଠ ଘଣ୍ଟା ଖଟିବାକୁ ପଡିବ କି ବାର ଘଣ୍ଟା ଖଟିବାକୁ ପଡିବ ତାପରେ ଡିୟୁଟି ସାରିକିରି ପୁଣି ବାରଘଣ୍ଟା ପରେ ପୁଣି ସାଇକେଲ ଚଲେଇ ଘରକୁ ଆସିବାକୁ ପଡିବ ଘର ପାଖରୁ ପନ୍ଦର ସତ ସତର କିଲୋମିଟର ପେଇଯାଉଥିଲା ଡିୟୁଟି ଯେ ଜାଗାଟା ତାପରେ ବହୁତ କଷ୍ଟ ବି ହଉଥିଲା ଆଉ କହିବି କହିବି କାହାକୁ ସହିବ କିଏ ନିଜେ ନ ଖଟିଲେ ଖାଇବୁ ଦବ କିଏ କୁହନ୍ତୁ ତାପରେ ବୋହୁତ କଷ୍ଟ ଷ୍ଟ କଲେ ତାପରେ ଖାଇବା ଦିନରେ ନେଇକି ଯିବୁ ରାତିକି ଖାଇଲା ବେଳକୁ ରାତିରେ ବି ସେ ଖରାପ ହେଇଯାଏ କାହାକୁ କିଛି କହିହୁଏ ନା। ପଖାଳ ଭାତ ସହିତ ଆଳୁ ଗୋଟା ପୋଡା ନେଇଥିବୁ ତାକୁ ଖାଇଲା ବେଳକୁ ବହୁତ ଅସୁବିଧା ହୁଏ। ତାପରେ ମୁଁ ସେମତି କରିକି ଆମ ଜୀବନ ଟା ସେମତି ଚାଲିଲା। ଚାଲୁ ଚାଲୁ ସେମତି ଦି ବର୍ଷ ତିନି ବର୍ଷ ବତିଗଲା ପରେ କିଛି ପଇସା ପାଖରେ ହେଲା ପରେ ଏ ପଇସା କିଛି ଦେଇକି ତମର ଇଁ ଇଁ ଇନଷ୍ଟଲମେଣ୍ଟ ରେ ଗାଡି ଟା ଆଣିଲୁ।
ଆପଣ ତାହେଲେ ଏତେ କଷ୍ଟ କରିଛନ୍ତି ଆପଣଙ୍କ ଜୀବନରେ?
ଆଜ୍ଞା। ବହୁତ କଷ୍ଟ କରି ତାପରେ ଗାଡିଟିକୁ ଆଣି ଏବେ ଡୁଟି ସୁରୁଖୁରୁରେ ଆମେ କରିପାରୁଛୁ। ଦିଆ ଗାଡି ଟି ଦି ତିନି ବର୍ଷ ହେଇଗଲାଣି। ବୁଝିଲୁ ତାପରେ ଏମିତି ଅସୁବିଧା ସୁବିଧାର ସମ୍ମୁଖୀନ ହେଇକି ଆମେ ଚାଲିଛେ ସବୁ କିିଛି ଆଉ
ଆପଣ କର୍ମ କରୁଛନ୍ତି ବୋଲି ଆପଣ ଏତେ ଏଇନା ସବୁ ବହୁତ ଇଏରେ ଅଛନ୍ତି।
ଆଜ୍ଞା। କୁହ? ଆଜ୍ଞା କର୍ମ ହିଁ ଜୀବନ କର୍ମ ନ କଲେ କିଛି ହେଇପାରିବନି ଦୁନିଆରେ।
ଆଜ୍ଞା ଆଜ୍ଞା।
ଆଉ ଆପଣ କିଛି କୋଉଠି କାମ କଲେଣି ନା କରିନାହାନ୍ତି।
ନାଇଁ ନାଇଁ ଆଜ୍ଞା ଆମେ ତ କଷ୍ଟ ଅଢ଼େଇ ବର୍ଷ ଗୋଟେ ଜାଗା କରିଥିଲୁ। ସେଠି ବହୁତ ଅସୁବିଧା ହେଇଗଲାଠୁ ଆମେ ଏଇଠି ଛାଡିଦେଲୁ। ଏବେ ତ ଆମେ ଘରେ ଅଛୁ କୁଆଡେ ଯାଇନୁ ଏବେ ଜଣେ ଆମ ବନ୍ଧୁ ଜଣେ କାମ ଦେଖିଛନ୍ତି କହିବନ୍ତ କାଲି ପହର ଦିନ ଭିତରେ କହିଲେ
ଆମେ ପଳେଇ ଆଜ୍ଞା ଟିକେ ଦେଖୁଥିବେ ଘର ଟା ଉଁ ପ ତମ ଉପରେ ଡିପେଣ୍ଡ କରୁଛି ମାନେ ଆବଶ୍ୟକ କରୁଛି ଯଦି ଆପଣ କିଛି ନ କରିବେ ତାହେଲେ ଘର ଟା ଆପଣ ଚଳେଇବ କିଏ ଆପଣଙ୍କୁ ଖାଇବାକୁ ଦବ କିଏ? ତାପରେ ଦୁନିଆରେ ଆପଣ ଚଳିବେ କେମତି ତାପରେ ପୁଣି ନିଜର ଖର୍ଚ୍ଚ ଅଛି ପୁଣି ଘରର ଖର୍ଚ୍ଚ ଅଛି। ପୁଣି କାଲି ସକାଳେ ଆପଣ ବାହା ହେବେ ତାର ବି ଖର୍ଚ୍ଚ ଅଛି ଭଲ ଅଛି ମନ୍ଦ ଅଛି ଆପଣ ସବୁ କି ଛି ଆଖି ଆଗରେ ରଖି ଆପଣ ଯାହା ବି ହେଲେ ଗୋଟେ ନିଷ୍ପତ୍ତି ନିଅନ୍ତୁ କାମ କରିବେ ଘରଟାକୁ ଯେମିତି ଭଲସେ ଚଳେଇବେ।
ଆଜ୍ଞା ଆଜ୍ଞା ଆପଣ ଯୋଉ ଯାହା କହୁଛନ୍ତି ଠିକ କହୁଛନ୍ତି କିନ୍ତୁ ଆମେ ତ କାମ ବୁ ଝୁଛି ନା କୋଉଠି କାମ ମିଳିଲେ ସିନା ଆମେ ପଳେଇବୁ।
ଆଜ୍ଞା କିଛି ନହେଲେ ବି ଆପଣ ଯୁଆଡୁ ହେଲେ ଆଖି ପକଉଥାନ୍ତୁ ନହେଲେ କାମ ନ କରଲେ ଆଜିକାଲି ଦୁନିଆରେ ବହୁତ ଚଳିବା ବହୁତ କଷ୍ଟ କାହିଁକିନା ଜଣେ ଜଣେ ଲକ୍ ମାସକୁ ଲକ୍ଷେ ଟଙ୍କା ପାଇକି ବି ସିଏ ଅସୁବିଧାରେ ପଡୁଛନ୍ତି। ଯିଏ ଦଶ ହଜାର ପାଇକି ବି ସେ ଅସୁବିଧାରେ ପଡୁଛନ୍ତି। ପାଞ୍ଚ ହଜାର ପାଇକି ବି ଅସୁବିଧାରେ ପଡୁଛନ୍ତି। କିନ୍ତୁ ଆପଣ ଯାହା ବି ହେଲେ ରୋଜଗାରକୁ ଦେଖନ୍ତୁ ରୋଜଗାର ନ କଲେ ଆପଣ ଚଳିପାରିବେନି ଦୁନିଆରେ ଦୁନିଆରେ ବହୁତ ଅସୁ ଅସୁବିଧାର ସମ୍ମୁଖୀନ ହେବେ ଆପଣ। ବୁଝିପାରୁଛନ୍ତି କେତେ ଜିନିଷ କେତେ ସ କେତେ ସବୁ ସବୁ ସବୁ କିଛି ସବୁ ଜିନିଷର ମୂଲ୍ୟ ବଢି ଚାଲିଛି। କୋଉ ଜିନିଷର ମୂଲ୍ୟ କମିବାର ନାହିଁ। ନା ଆପଣଙ୍କ ଥ୍ରୁ ରେ ପଇସ୍ ଟା ହେଲେ ସିନା ଆପଣ ପେଟ ପୋଷି ପାଇଲେ ସିନା ଆପଣ କିଛି ଜିନିଷ କିଣିପାରିବେ। ଆପଣଙ୍କର ପେଟ ପୋଷିବା ପାଇଁ ପଇସା ନାହିଁ ତ ଆପଣ କେମିତି ଚଳିପାରିବେ ନିଜେ କୁହନ୍ତୁ।
ଆପଣ ଠିକ୍ କଥା କହୁଛନ୍ତି କିନ୍ତୁ ଆପଣ ଆମ ମୋ ଆଖି ଖୋଲି ଦେଇଛନ୍ତି ଆଜି।
ଆଜ୍ଞା ଆପଣ ଟିକେ ଦେଖିବେ ନା ସବୁ ଆଡକୁ। ତ ମୁଁ ଯଦି ମୁଁ ସେତିକି ଆପଣଙ୍କୁ ଏବେ କହିଲି ନା ମୁଁ ଯଦି ସେତିକି ଚିନ୍ତା ନ କରିଥାନ୍ତି ଆମ ଘର ବିଷୟରେ କି ମୋ ବିଷୟରେ। କି ଆମ ଯେ ଜୁ ସବୁ କିଛି ବିଷୟରେ। ଯଦି ମୁଁ ଚିନ୍ତା ନ କରିଥାନ୍ତି ତାହେଲେ ତ ମତେ ଯେତେବେଳେ ହଇରାଣ କଲେ। ଫାଷ୍ଟ ପନ୍ଦର ଦିନ ମୁଁ ଯାଇ ଥିବର ମାସେକ ଡଟି କରିିଥି ପରେ ବି ମତେ କହିଲେ ରଖେଇବେନି କି ମ ତେ ଗାଡିରେ ନେଲେନି କି ମତେ ଅସୁବିଧାର ସମ୍ମୁଖୀନ କରାଇଲେ। ତାପରେ ମୁଁ ପୁଣି ନିଜେ ନିଜ ଗୋଡିରେ ନିଜେ ଠିଆ ହେଲେ ନାଇଁ। ମୁଁ ଆପଣଙ୍କୁ କୋହୁଚି ସାଇକେଲ ଚଲେଇକି ସତର କିଲୋମିଟର ଆପଣ ଯିବେ, ତାପରେ ସେଠି ଆପଣ ବାର ଘଣ୍ଟା କାମ କରିବେ, ତାପରେ ଫୁଣି ରାତି ଅନି ଦ୍ରା ହେବେ ପୁଣି ସକାଳୁ ଆସିକି ପୁଣି ଘରେ ପହଞ୍ଚିବେ। ଫୁଣି ଘରୁ ପୁଣି ଖାଇ ପିଇକି ପୁଣି ଯିବେ ଡ୍ୟୁଟି। ମାନେ କିଛି ଜି ଦୁନିଆଁରେ ସବୁ କିଛି ଭୁଲିବା ପାଇଁ ପଡିବ କାମ କଲେ। ମୁଁ କେ ମାନେ ମୁଁ ସବୁ କିଛି ଚାହୁଁଥିଲି ଯାହା କରିବା ପାଇଁ ମୋର ସବୁ ଜୀବନେ କେତେ ଜଲଦି ଚେଞ୍ଜ ହେଇଗଲା ବଦଳିଗଲା ମୁଁ ଜାଣିବି ପାରିଲିନି। ମାନେ ଉଁ କ୍ଷେଣି କ୍ଷେଣିକରେ ସବୁ ସବୁ ସ କ୍ଷେଣେ କ୍ଷେଣି କ୍ଷଣି କରେ ସବୁ କିଛି ଚେ ଉଁ ବଦଳିଗଲା ନା ମୁଁ କିଛି କରିପାରଲିି ନା ମୁଁ କିଛି ସହି ପାଇଲି। ତାପରେ ମୁଁ ଆଖି ଆଗରେ ସବୁ କିିଛି ଦେଖିଲି ସମସ୍ତେ ବଦଳିଥିବାର ସମ ସେ ଗୋଟେ ଜିନିଷ କ-କରିଥିବେ। ମୁଁ ଗୋଟେ ଜିନିଷ କରୁଥିବି। ମୁଁ ବି ନିଜେ ନିଜକୁ ବଦଳେଇବାକୁ ଚେଷ୍ଟା କଲି। ବୁଝିପାରିଲି ତାପରେ ଯଦି ନିଜକୁ ନିଜ ନ ବଦଳେଇବା ଲୋକ କଣ ବଦଳେଇ ପାରିବେ କି। ନାଁ ବାପା ମା ବଦଳେଇ ପାରିବେ। ବାଲା ବାପା ମା ବଦଳେଇ ପାରିବେ ଭଗବାନ ଆମକୁ ଜନ୍ମ ଦେଲେ ବାପା ମାଆଙ୍କୁ ଜନ୍ମ କଲେ। ଭଗବାନ ଆମକୁ ଜୀବନଦାନ ଦେଇଚନ୍ତି। ଯଦି ଆମେ ଯଦି ତାକୁ ଭଲ କାମରେ ନ ଲଗେଇବା। ଖାଲି ଖରାପ କାମ ଲଗେଇଲେ ତାହେଲେ ଆମେ ଲାଭ କଣ। ଯଦି ଆମେ ମଣିଷ ଜୀବନ ପାଇଚେ କିଛିଟା ଭଲ କାମ କରି ଭଲ କର୍ମ କରି ଆମେ ଫେଣି ବାହୁଡିବା କେହି ରହିବେନି ରହିନାହିଁ ଭଗବ ଭବଗତ୍ ଭୂମି ତଳେ ସର୍ବେ ନିଜ ନିଜ କାର୍ଯ୍ୟ ସାରି ବାହୁଡିବେ କାଳ ବଳେ ଏଟା ଆପଣ ଜାଣିଥିବେ ଭଲସେ।
ଆପଣ ଠିକ୍ କୋହୁଚନ୍ତି କିନ୍ତୁ ଆପଣ ମୁଁ ଶୁଣିଲି ଆପଣଙ୍କ କଥା ବୋହୁତୁ, ବୋହୁତ ଆପଣ ବୋହୁତ କଷ୍ଟ କରୁଚନ୍ତି।
ଶୁଣନ୍ତୁ ଭବ ଭୟ ସଂସାର ଏଠି କେହି ନୁହେଁ କାହାର। ଉଦ୍ଧବ ମା ମନ ତୋର ମନ ତୋର ନିଜ ଗୁରୁ ଉଦ୍ଧବ କିଆଁନ୍ତୁ ତୁ ପଚାରୁ ଉଦ୍ଧବ ହେଲା କିଏ ତମେ ବୁଝିଲ ଉଦ୍ଧବ ହେଲା ଆପଣ ଉଦ୍ଧବ ଉଦ୍ଧବ ଯଦି ଆପଣ ହେଇକି ଆପଣ ପଚାରିବେ ଲୋକ କୁ ଲୋକ କଣ ଆପଣଙ୍କୁ ଉତ୍ତର ଦେବେ କିଏ ଭଲ କହିବ କିଏ ଖରାପ କହିବ ତେଣୁକରି ଆପଣ କର୍ମ କରିଚାଲନ୍ତୁ। ଫଳଦବା ଲୋକ ଉପରେ ଅଛି।
ଆଜ୍ଞା ଠିକ୍ କହିଚନ୍ତି ଆପଣ।
ଆଜ୍ଞା ମୁଁ ଆଉ ଏତିକି କଥା ମନେ ରଖିଥାନ୍ତୁ ଆ ମୁଁ ଯାହାବି କରିବେ ନିଜେ କରିବେ କାହା ଉପରେ ଡିପେଣ୍ଡ ମାନେ ଭରସା କରିବେନି କି ମତେ ସେ ସାହାଯ୍ୟ କରିବ। କାହିଁକି ନା ଆପଣ କାହାକୁ ସାହାଯ୍ୟ କରନ୍ତୁ ଆପଣଙ୍କୁ ସାହାଯ୍ୟ ମିଳିବ କିନ୍ତୁ ନମିଳି ବି ପାରେ। ଆପଣ ସେଥିରେ ମନ ଦୁଃଖ କରିବେନି କିନ୍ତୁ ଆପଣ ଯେତିକି ପାରିବେ ଯାହାକୁ ପାରିବେ ସାହାଯ୍ୟ କରନ୍ତୁ। ଆପଣ ସାହାଯ୍ୟ ଯେ-ଯେଉ ଦିନ ହେଲେ ପାଇବେ କଣ ଭାଇ କୋହୁଥିଲା ବୋଲି ମନେ ରଖିଥିବେ। କି ବନ୍ଧୁ କହୁଥିଲେ ବୋଲିକା ମନେ ରଖିଥିବେ।
ଆଜ୍ଞା ଆପଣ ବ-ବନ୍ଧୁ କ୍ରିକେଟ୍ ଖେଳନ୍ତି?
ଆଜ୍ଞା ବୋଉ କ୍ରିକେଟ ତ ଆମେ ଖେଳୁଥିଲୁ ଯୋଉ ଟାଇମରେ ଆପଣଙ୍କୁ କୋହୁଥିଲି ନା ମୁଁ ଡ୍ୟୁଟି ଟାଇମରେ ବୋଉ ଯେ ଯେତେବେଳେ ଭଲଟା ଭଲ ଖେଳି ଆସୁଥିଲି। ସେ- ସେଇ ଟାଇମରେ ମୋର ଡ୍ୟୁଟି ପ‌ଇଲା। ସେତେବେଳେ ଡ୍ୟୁଟି ପ‌ଇଲା ତାପରେ ଯେତେବେଳେ ଡ୍ୟୁ-ଡ୍ୟୁଟି ପଡିଲା। ମୋ ଡ୍ୟୁଟି ପଡିଲା ଯେତେବେଳେ ମୁଁ ଫେଣି ଡ୍ୟୁଟି କୁ ଦେଖିବି ନା ଖେଳକୁ ଦେଖିବି। ତେଣୁ କରି ଖେଳଟାକୁ ଆମେ ଛାଡିବାକୁ ବି ପଇଲା।
ଆପଣ ଜୀବନରେ ବୋ-ବୋହୁତୁ ମେହନତ୍ କରିଚନ୍ତି।
ଆଜ୍ଞା। କଷ୍ଟ ନ କଲେ କୃଷ୍ଣ ପାଇନାହାନ୍ତି କେହି ବି ପାଇବେ ନାହିଁ। ବୁଝିଲେ, ତେଣୁକରି ଜୀବନରେ କର୍ମ କରିଚାଳନ୍ତୁ ଫଳ ଦେବା ଲୋକ ଉ ଉପରେ ଅ ପ ଅଛି। ସବୁବେଳେ ପାଇଁ ଅନେଇଛି ତମେ ଯେତେ ଭଲ କର୍ମ କରିବ ସେତେ ଭଳ ଫଳ ଭଲ ଫଳ ପାଇବ।
ଆଜ୍ଞା ଆଜ୍ଞା।
ଉଁ ସବୁ କିଛି ଉଁ ମାନେ ଦୁନିଆରୁ ଭୁଲିକିରି ଆପଣ ନିଜ ଦୁନିଆକୁ ଗଢିଆକୁ ଚେଷ୍ଟା କରନ୍ତୁ।
ଆଛା। ଆପଣ ତାହେଲେ ସବୁ ଇଏ କରିଛନ୍ତି।
ହୁଁ। ନାଇଁ ନାଇଁ ଆପଣ କଥା ଟା ଶୁଣୁନାହାନ୍ତି କି? ମୁଁ କହିବା କଥା ଆପଣ ସବୁ କିଛି ଭୁଲିକିରି ଆପ୍ ପଣ ନିଜ ଦୁନିଆକୁୁ ଫେରିଯାଆନ୍ତୁ କି ମୋର କେହି ନିଜର ନାହାନ୍ତି କି ମୁଁ କାହାର ନିଜର ନୁହେଁ। ମୋର କାମ କରିବି ଆଗେ, କାମ ସଇଲା ପ୍
ଆଜ୍ଞା।
କରିବି ତାହଲେ ମୋ ଘର ଚଳେଇବ କିଏ? ମତେ ପୋଷିବ କିଏ? ତ ଉଁ କେତେ ମୁ ମୁଣ୍ଡୁ ମୁଣ୍ଡୁ ମୁଣ୍ଡକୁ କେତେ ପ୍ରଶ୍ନ ଉଠୁଛି? ତ ତେଣୁକରି ଆପଣ ନିଜ ଆଜ୍ଞା ଆଜ୍ଞା। ଆଜ୍ଞା। କର୍ମ ହିଁ କର୍ମ ହିଁ ଭଗବାନ। ଆମେ ରଜରେ ବୁଲିବାକୁ ଯାଇଥିଲୁ କପ୍ କ ଯାଇଥିଲୁ ଏ ବର୍ଷ ମିନି କେଦାରନାଥ ଓଡିଶାର ଗୋଟେ କର୍ବର କଥା ଜାଣିଥିବେ। ମିନି କେଦାରନାଥ ହେଇଛି। ଆଜ୍ଞା। ହଁ। ସେ ଛୋଟ ଛୋଟ କେଦାରନାଥ, ମିିନି କେଦାରନାଥ ଛୋଟ କେଦାରନାଥ। ଆମର ସେଠି ଯାଇଥିଲୁ ସେଠି ପ୍ର ପ ପ ପ ପ୍ରଥମେ ଗଲୁ, ପ୍ରଥମେ ଏତେଳେ ଗଲୁ ଆମ ଘର ପାଖରୁ ଯାହା ବି ହେଲେ, ପନ୍ଦର କିଲୋମିଟର ହେଇଯାଉଛି। ଆପ୍ ତାପରେ ଆମେ ରାସ୍ ରାସ୍ତା ବି ଜାଣିିନଥିଲୁ। ତାପରେ ମୋ ସାଙ୍ଗକୁ ଜଣେ ନେଇ କି ଗଲୁ ସାକ୍ ସାଥିରେ ଗଲୁ, ସାଥିରେ ଯାଇକରି ସେଠାରେ ଉଁ ଉଁ ଆଗେ ପେଟ୍ରୋଲ ପମ୍ପ ରେ ଟିକେ ତେଲ ପକେଇଲୁ। ତେଲ ଟିକେ ଗାଡିରେ ନଥିଲା। ତେଲ ପକେଇବା ଦ୍ଵାରା ତାପରେ ଖରା ବି ଟିକେ ଜୋରେ ହଉଥିଲା ସଂକ୍ରାନ୍ତି ଦିନ। ତାପରେ ପହଞ୍ଚିଲୁ ଠାକୁରଙ୍କ ପାଖରେ। ଠାକୁରଙ୍କ ପାଖରେ ପହଞ୍ଚିକି, ଆମର ଯାହା ଦୁଃଖ ଥିଲା ଜଣେଇଲୁ। ଜଣେଇକି ଠାକୁର ପାଖେ ଦୀପଟିଏ ଜାଳିଲୁ। ଦୀପଟିଏ ଜାଳିକିରି, ସେଠି ଟି ଟିକେ ସାଙ୍ଗସାଥି ଟିକେ ଫଟୋ ଉଠେଇଲେ। ତାପରେ, ସେଠୁ ବାହାରିକି ଘରକୁ ଆସିଲୁ।
ଆଚ୍ଛା ଆଚ୍ଛା ଆପଣ ତାହେଲେ ବହୁତ୍ ଆଡେ ବୁଲିଛନ୍ତି ଏ ବର୍ଷ ରଜରେ ଆପଣ ବହୁତ ସୁନ୍ଦର ଭାବରେ କଟେଇଛନ୍ତି। କିନ୍ତୁ ଆମେ ତ ଏବେ ଘରେ ନଥିଲୁ ରଜରେ। ଆମେ ଡୁଟି ରେ ଥିଲୁ। ଆମେ କିଛି କରିପାରିଲୁନି ନା ଆଉ ଆପଣ ତାହେଲେ ବହୁତ ଆଡେ ରଜରେ ବୁଲିକି ଇଏ କରିଛନ୍ତି। ଧନ୍ୟବାଦ ଭାଇ ଆପଣ ଆମ ସହ ଏତେ ଟାଇମ ଦେଇଥିବାରୁ। ଆପଣଙ୍କୁ ଧନ୍ୟବାଦ। ଆଜ୍ଞା। ଆ ଜୟ ଜଗନ୍ନାଥ।